ହାଲୋ, ହଁ।
ହୁଁ ଭାଉଜ କଣ କରୁଛ?
ଉୁଁ ହୁଁ ତମ ତମ ଆୱାଜ ଟା କ୍ଲିୟର ଆସୁନି।
ଶୁବୁଛି?
ନାଇଁ।
ଶୁବିଲା?
ଟିକେ ଟିକେ ଫାଙ୍କା ଜାଗାକୁ ପଳେଇ ଆସ, ଫ୍ୟାନ୍ ଫ୍ୟାନ୍ ଚାଲିଛି ବୋଧେ।
ସେଇଥିପାଇଁ ବଧେ ସୁୁବୁନି ବଧେ।
ନାବା ନେଟୱାର୍କ ଇଏ ହଉଛି ଶୁଭୁନି।
ଏବେ ଶୁଭିଲା?
ହୁଁ, ହୁଁ ଏବେ ଶୁଭିଲା।
ଫ୍ୟାନ ସାଉଣ୍ଡ ଶୁଭୁନି।
ହୁଁ ଆଉ ଖାଇସାରିଲଣି?
ନା ଏନା ବସିଥିଲୁ ମେଘ ଜୋରସୋର ରେ ହଉଛି ତ ସବୁ ଏଠି ବସିଥିଲୁ।
ତମ ସିଆଡେ ମେଘ ହଉଛି ଆମ ଆଡେ ଖରା।
ଏଥର ପ୍ରବଳ ସକାଳୁ ମେଘ ଏ ଯାଏ ଛାଡିିନି।
ଓହୋ ନାଇ ଆମ ଆଡେ ପ୍ରବଳ ଖରା ହଉଚି ଆଉ। କୁଆଡେ ବର୍ଷା ହଉଛି କୁଆଡେ ଖରା ହଉଛି।
ହଁ।
ହଁ ଆଉ ତମର ସବୁ ଧାନ ଚାଷ ହେଲାଣି ନା?
ନାଇଁ ହେଇନି ମେଘ ତ ଏ ଆମ
ଓହୋ।
ମେଘ ସକାସେ ସମସ୍ତେ ଅନେଇଛନ୍ତି ଆଉ ମେଘ ହେଲେ ହବ ବୋଲି ଆଉ।
ମେଘ ଏବେ ହେଲାଣି ହବ।
ହଁ ମେଘ ହ ଆଜି ସକାଳୁ ହଉଛିି ତାହେଲେ କେରି କେବେ ଦିନ କେତେ ଦିନ ହେଲେ ହି ଜମା ମେଘ ଜମା ନ ଥିଲା। ଘର ଟିକେ ହେଲେ ତ ଏ ଟିକେ ଧାନ ଟିକେ ପାଣି ବସିବ, ଗଜା ବି ପଡ଼ିବ।
ଅ ହଁ
ବିଲେ ଜମା ତ ପାଣି ନାହିଁ ପାଣି ହେଲେ ସିନା ଧାନ ହଉଛି ନ ହବ ନହେଲେ ତ ଧାନ ସବୁ ଇଏ ନଷ୍ଟ ହେଇଯିବ ବାହାରିବନି। ମଜା
ସେ ବର୍ଷା ବିଲରେ ପାଣି ହେଲେ ହିଁ ୟାକୁ ପକେଇବେ ତଳେ ନା?
ହଁ ଶୁଖିଲାରେ ବା ପକେଇଲେ ହଉଚି ସେ ଧାନ ଗଜା ଯାକ ସବୁ ଶୁଖିଯିବ ତ ସେଥିପାଇଁ।
ଆଚ୍ଛା ଆଚ୍ଛା ତାପରେ ସେ ତାପରେ ସେ କଣ କରନ୍ତି ତଳିକି?
ଏବେ ଧାନ କଁ ମେଘ ଅଧିକା ମେଘ ହବ ଧାନ କଣ କରିବ ନା ଗଜା କରିବ ନାଇ କି ଆଗ ପାଣିରେ ଦି ଦିନି ଖଣ୍ଡେ ଆଜି ସଖାଳେ ପାଣି ପୁରେଇବ ତା ପରଦିନ ସ ଯେତିକିବେଳେ ପୁରେଇ ଥିବ ତାପର ଦିନ ଯାଇ ତାକୁ ଛାଣିବ। ଛାଣି ସାରିଲା ବେଳେ ତାକୁ ନେଇକି ଖରାରେ ଥୋଇବ ଆଉ ଥୋଇ ସାରିଲା ପରେ ତାପରେ ହଉଛି ତା ଦେହରେ କୁଟା ଫୁଟା ଆଣିକି ଏଟା କଣ୍ଟ କି ଥଳିଆ କି ତମେ ଯା ଯୋଉଥେରେ କଣ୍ଟାରେ ପୁରେଇଦବ ତାପରେ ଥଳିଆଟା ପକେଇବ।
ହୁଁ।
ଆଉ ଗୋଟେ ଉଷୁମ କଲା ଥଳିଆ ଉପରେ ଇଟା ହେରିକା ଥୋଇଦେବେ ଯେମିତି ଉଷୁମ ହବ ଆଉ। ଉଷୁ ତାପରେ ସ ତାପରେ ପ୍ରତିଦିନ ହଉଚି ତାର ଟିକେ ଟିକେ ପାଣି ଟିକେ ଟିକେ ଖାଲି ଛିଞ୍ଚୁଥିବ।
ହୁଁ।
ତାପରେ ଦିନେ ଦି ଦିନି ଗଲେ ତାରେ ସବୁ ଗଜା ସବୁ ବାହାରିଯିବ ଆଉ। ତାପରେ ତାକୁ ନେଇ ପାଣି ଅଧିକା ହେଲେ ତାକୁ ନେଇ ବିଲରେ ପକେଇବ। ମ ମ ଉଚନା ଥିଲ
ଉଁ ଆଗରୁ ସିନା ସବୁ ବଳଦହିରା ଥିଲେ ସେମାନେ ସବୁ ଇଏ କରୁଥିଲେ ହଳ ଏବେ ତ ସବୁ ଟ୍ରାକ୍ଟର ହେଇଗଲାଣି। ଟ୍ରାକ୍ଟର ସବୁ କରୁଛି ଆଉ ମଣିଷକୁୁ କିଛି କରିବାକୁ ବନି ଧାନ କଟା ମେସିନ୍ ବି ବାହାରିଲାଣି ରୁଇଁଆକୁ ବି ସେମିତି ବାହାରିଲାଣି।
ହ
ମେସିନ୍।
ତା ଆଗରୁ ହଉଥିଲା ବଳଦରେ ନା ଆଉ। ବଳଦ ହଉଥିଲା ଆଉ ଲୋକ ବି ଖରୁଡି ପ କେଇ ଦଉଥେଲେ।
ଖରୁଡ଼ି କଣ?
ଖରା ଦିନେ ପକାନ୍ତି ଏଦ ଖରା ହଉନଥ ମେଘରେ ଆଉ ପକେଇବନି ବିଲ ଯେତେବେଳେ ହଳ ହଏନି ଖରାଟିଆ ହଳ ଯୋଉ କରନ୍ତିନି ସେ ହଳରେ କରିଦ ହଳ କରିଦବ ତାପରେ ଧାନ ପକେଇଦେଇ ଆସିବ।
ଓହ ହ ହୋ।
ତାପରେ ଯେବେ ମେଘ ହବ ରଜପରେ ଜଉ ମେଘ ହଏନି ସେଟା ମେଘ ଇଏରେ ସେଟା ଧାନ ତାର ଭିତରୁ ବାହାରିବ ଆଉ ବାହାରିବ ତାପରେ ତମେ ଖାଲି ଯାଇକି ଟିକେ ବାଛିଦବ ଆଉ ସୁଆଁ ଫୁଆଁ ଗଛ ସବୁ ହେଇଥିବ ତାପରେ ତାକୁ ଯାଇ ବାଛିଦବ ଆଉ।
ଓହୋ ହୋ ହୋ। ହୁଁ ଆଗରୁ ଆଉ ଆମେ ଜାଣିନୁ କେମିତି କଣ ହଉଥିଲା।
ହଁ
ହୁଁ।
ହେଇ ହେଇ ବଳଦ ବି ସେଇଆ କରୁଥିଲେ ସେ ବଳଦ ଯାଇକି ହଳ କରିଦିଅନ୍ତି ଖରୁଡି ପକେଇ ଦେଇ ପଳେଇ ଆସନ୍ତି ଆଉ ଧାନ ଗଜା କରନ୍ତିନି।
ଆଚ୍ଛା ଆଚ୍ଛା ତାକୁ ଖରୁଡି କହନ୍ତି ନା?
ହଁ ଏବେ ସବୁ କିଣା ଧାନ ସବୁ ବୋଲି ତାକୁ ଗଜା କରି ପକଉଛନ୍ତି।
ହୁଁ ହୁଁ। ଆଉ ତମର ବିହଣ କିଣନା ଘରେ ବନାଅ।
ଆଉ ଏବେ ବା ଆଗରୁ ସବୁ କଣ ହଉଥିଲାନା ଘର ହଉଥିଲା ହଉଛି ସେଇଆକୁ ନେଇ ପକଉଥିଲେ। ଏବେ ଯେମିତି କିଣା ନ ରଖିବ ସେ ଆଉ ଘର ବିହନ ଆଉ ଧାନ ହଉନି ଗଛ ଉଠୁନି ଉଠୁନି ନା ଫଳ ହଉନି। ସବୁ ତ କେମିକାଲ ଆଉ ସେ କଣ ଭଲ ଅଛି?
ହଁ, ହଁ, ହଁ,।
ସେଥିପାଇଁ ଆଉ କିଣା ବିହନ ଆଣି ରଖା ହବ ପାଣି ପଷିକି ହଉଛି ଆଉ।
ହୁଁ ଆଉ ଗୋଟେ ଯୋଉ ହଏନି ଡାଳୁଅ ଧାନ? ମଝିରେ ମଝିରେ ଅ ମରନ୍ ତାକୁ।
ହଁ, ହଁ ସେଟା ଆମ ଆଡ଼େ ହଏନି ଆଉ।
ଆଉ ସେଟା ଆମ ଆଡ଼େ ପ୍ରାୟ କରନ୍ତି ଲୋକମାନେ।
ଓହୋ ସେ ସେ କେମିତି ହଏ?
ସେଟା କଁ ତିନି ମାସରେ ସେ ଧାନଟା ତମେ ପାଇବା। ଅଳ୍ପ ଦିନି। ସେଟାକୁ ଡାଳୁଅ ଧାନ କହନ୍ତି। ଉଁ ଏଟା ସବୁବେଳେ ହେଇପାରିବ ଲୋକମାନେ ଚାଷ କରନ୍ତି ଆମ ଆଡ଼େ ହେଟାକୁ।
ହୁଁ ଆମର ତ ହଏନି ଆମର ଆଡ଼େ ଏଇ ବର୍ଷା ଦିନିଆ ଚାଷ।
ଆହା। ତମର ଆମର ବି ଇଠି କିଠି ଇଠି ହୁଏ ଆମର ମୁଗ ବିରି, ଅମଳ ହୁଏ। କୋଳଥ ହୁଏ। ଫେସି ହୁଏ। ହୁଁ।
ହଁ, ହଁ ଧାନ ପରେ ବୋଧେ ଧାନ ପରେ ହଉଥିବ ଆଉ।
ହଁ, ହଁ ଧାନ ଫରେ ଯୋଉ ଆମର ରବି ଫସଲ କହନ୍ତି ଯୋଉଟାକୁ ଟାକି ଖରା ଦିନିଆ ଫସଲ ହୁଏ।
ହଁଅଁ।
ହୁଁ, ସେତେରେ କୋଳଥ ଆଉ କେ ବ ଟେ ଲାଗେ କଁ ବରୁଗୁଡି଼ ଗଛ ଗୋଟେ ଲାଗେ ହୁଁ।
ହଁ ହଁ କ କଁ କହନ୍ତି ଅଟେ
ହଁ ସେଟା ଡାଲି ହୁଏ ସେଟା ଡାଲି ହୁଏ ସେଟା ଖଟା ମିଠା ହଁ ବଟ ବଟି। ସେଇଟା ଅ ଖଟା ମିଠା ଦେଇ ଡାଲି କରିବ। ବହୁ ଟେଷ୍ଟ।
ଉଁ ହୁଁ ଆମ ଆଡ଼େ ତ ହଏନି। ନାଇଁ ମୁଁ ଶୁଣିଛି କ ବଟ ବଟି ହଁ ଚାଷ ହଏ ବୋଲି। ସବୁ ଫସଲ ପାଇଁ କିନ୍ତୁ ମେଘ ଟିକେ ଦରକାରେ।
ହଁ, ହଁ। ନୁ ଆମର ଏଇ ଯୋଉ ଆମର ଦରକାର ନାହିଁ ଯୋଉ ଆମର ମୁଗ, ବିରି ଏଇରା ସବୁ ପାଇଁ ତେ ଖରା ଆବଶ୍ୟକ ନାହିଁ ଯେ ସରି ବର୍ଷା ଆବଶ୍ୟକ ନାହିଁ। ଧାନ ପାଇଁ ବର୍ଷା ଟିକେ ଆବଶ୍ୟକ ଉ।
ହୁଁ ମୋ ଠାରେ ତ ଦେଖୁଚୁ ହେଇନି ଆଉ ଆଜିଠୁ ମେଘ ଟିକେ ହଉଚି ଆଉ?
ଡାଳୁଅ ଧାନ ହୁଏ ଲୋକ କଁ କରନ୍ତି ପାଇ ଯୋଉ ମଟର ଲଗେଇ ଦିଅନ୍ତି। ପୋଖରୀରୁ ଲଗେଇଦେଲେ ପାଣି କରିଦେଇ ବିଲରେ ପୁରା ହେଇଠି ତଳି ପକେଇକି ବନ୍ ଯୋଉ ଡାଳୁଅ ପ ପକେଇ ବୁଣିବେ।
ହେ ଆତେ ବୁଣା ହଏ ବୋଧେ।
ହଁ ସେଟା ତ ତମେ ବର୍ଷା ଦିନକୁ ଆଉ ଅନାଇବେ କି ଲୋକ ବର୍ଷା ହେଲେ ହବ। ଆଉ ସେମିତି କରିଦିଅନ୍ତି ଆଉ ପାଣି ଉଁ ଯୋଉ ନିଜେ ମଟର ଲଗେଇକି ବିଲ ଫୁଲ୍ କରିଦେବେ ତଳି ଫଳି ପ କି ସେ ତିନି ମାସରେ ସେ ଧାନଟି ଫଳିବ ତମୁ ଧାନ ଦବ। ଇଏ ଧାନ କଣ ଆମୁକୁ ଛଅ ମାସ ଖଣ୍ଡେ ଲାଗୁଚି।
ହଁ ପା ଛଅ ମାସେ ଅଧିକା ମେଘ ହେଲେ ଗଲା।
ହୁଁ। ସବୁ ଧାନ କଟା ମେସିନ୍ ରେ ବୋଧେ ତମର କଟା ହୁଏ ନା କୋଉଥିରେ?
ନାଁ ଧାନ କଟା ଯିଏ ଆଉ ଆମର ହଉଚି ଚାଳ ଘର ଅଛି ଆମର ଅଧିକା ଚାଳ ଘର ତ ସେ ଥିପାଇଁ ଘର ଛପର ହଏ ହାତରେ କଟା ହେଇ ଆସେ ଅଧେ। ହାଦ୍ରକ ଥାଇକି ଆସିବ ଆଉ ଲୋକ ଯିବେ ବହେ ଆଣିକି ଆସନ୍ତି ଆଉ ଘର ଛପର ହଏ ଆଉ ମେସିନ୍ କଟା ମେସିନ୍ ଅଳ୍ପ କଟା ହଏ ଆଉ ଅଲେ ଅଧିକା ହାତରେ କାଟନ୍ତି।
ଓ ହୋ ହୋ।
ହେଲେ ଆମ ଗୁହାଳ ଘର ହୁଁ ଗୁହାଳ ଘର ଆଉ ରୋଷେଇ ଘର
ହୁଁ ହୁଁ ସେଇଟା ସବୁ ଛପର ହୁଏ ନା।
ହଁ ଦିଟା ରୁମ୍ ହେଲେ ସେଇ ଛପର କରିବା ପାଇଁ ଆସେ ଆଉ।
ହଁ। ଏବେ ତ ଯୋଉ କୋଠା ହେଇକିରି ସବୁ ସବୁ ବିଚାଲି ଫିଚାଲି ଆଉ କାହାର ଦରକାର ହଉନି ଆଉ ସମସ୍ତଙ୍କ ତ କୋଠା ଘର ହେଲା।
ହଁ କୋଠା ଘର ହେ ଆଉ ଗୁହାଳ ଘର ସବୁ ଗଛ ସେୟା ସବୁ ଚାଳ ଘର ଆଉ ସିଏ ଆଉ ଛାତ ନୁହେଁ। ସେ ସେଇ ସେଇ ଚାଳ ଘର ରହିଯାଇଛି ଆଉ।
ହୁଁ।
ହୁଁ ହୁଁ ହ।
ହଁ ଆଉ ତମ ପୁଅ କଣ କରୁଛି?
ପୁଅ ତାର ଏଠି ଖେଳୁଛି ଆଉ କଣ କରିବା।
ହୁଁ ହୁଁ।
ଆଉ ତ କୋଉଡା ଯାଇ ହବନି ହୁଁ ଘରେ ବହିଛି ଖେଳୁଛି ଆଉ।
ହୁଁ ତମର ତ ବର୍ଷା ଜୋରରେ ଆଉ।
ହଁ ବର୍ଷା ଦିନ ଘରୁ ବାହାରି ହଉନି ସକାଳୁ ମେଘ ଆଉ।
ଉଁ ରୋଷେଇବାସ କୁତ ହଇରାଣ କୁ ହଉଥିବ ବର୍ଷାରେ?
ହଁ ବର୍ଷାାରେ ରୋଷେଇବାସ ବର୍ଷାରେ ଗ୍ୟାସ ବ୍ୟବହାର ଆଉ। ନହେଲେ ଆମର ଚୁଲିରେ ରନ୍ଧା ହୁଏ ଗ୍ୟାସ ଗ୍ୟାସ ବ୍ୟବହାର ଗ୍ୟାସରେ ରୋଷେଇବାସ ହବ ଆଉ ଅନ୍ଧାରେ ତ ବଇଚୁ କଣ ରୋଷେଇବାସ ହବ ଆଉ। ତମେ କଣ ରୋଷେଇ କରି ସାରିଲଣି?
ହଁ ବା ରୋଷେଇ କରିକିରି ଖାଇସାରିଲାଣି। ହଁ ଯୋଉ ଗରମ ହଉଛିି ଆଉ ଆମେ କେମିତି ଜଲଦି ସକାଳୁ ରୋଷେଇ ସାରିଦେଲେ କାମ ସରିଲା।
ସେ କଣ ରୁଷେଇ କରିଛ?
ଆଜି ଏଇ ଭାତ, ଡାଲି ଆଉ ଶାଗ ଭଜା ହେଇଛି ଛତୁ ଭଜା ହେଇଛି।
ଓହୋ ଛତୁ କଣ ତମ ବାରିଆଡେ ଫଳୁଛି ନା କିଣିକି ଆଣିଛ?
ନାଇଁ କିଣିକି ଆଣିଥିଲୁ ବା। ଏ ଯୋଉ ମିଳୁନି ସବୁ ପାଳ ଛତୁ ଦୋକାନ ମାନଙ୍କରେ
ଏ କିନିକି କୁ ଆଣିଥିଲୁ ଏମିତି ଆଉ।
ହୁଁ। ବଟମ ଛତୁ ଯୋଉଟା ମିଳେ ସେଇଟା ଭଲ ଲାଗେନି ପାଳ ଛତୁ ଟା ଚାଷ କରନ୍ତି ଲୋକ ତାଙ୍କଠାରୁ ଆନି
ହଁ କିନ୍ତୁ ବଟନ ଛତୁ ଖାଅନି ନା?
ନାଇଁ ସିଏ ଟେଷ୍ଟ ଲାଗେନି। ଏଇଟା ଟେଷ୍ଟ ଲାଗି। ହୁଁ।
ଆ ସେତେ ପାଳ ଛତୁ ଆଣନ୍ତି ଆଉ।
ହୁଁ। ହଁ।
ରୋଷେଇ ହବ ଚଳନ୍ତି କଣ? ପଚାରିଲେ ଘରେ ପଚାରିଲେ ଘରେ ଯାହା କହିବେ ସେଇ ହିସାବରେ ଆମର ରୋଷେଇ ହବ ଆଉ।
ହଁ। ଆଉ ତମର ଆଜି କଣ ରୋଷେଇ ହେଇଛି?
ହଁ ମେଘ ତ ହଉଚି ଭାତ ବସେଇଛୁ। ଆଉ କଣ ଆଇଟମ ହବ ବଡି ତରକାରୀ କରିବା କରିବା ବଡି ତରକାରୀ କରିବା। ଆଉ ଡ଼ାଲି କରିବା ଆଉ।
ଉଁ ହୁଁ ହୁଁ ହୁଁ ବଡି ମାନେ ଏଇ ଯୋଉ ସୋୟାବିନ୍ କି କହୁଚ ଟି?
ହଁ ସୋୟାବିନ। ଅନ ଟିକେ ତିଣ ସୋୟାବିନ। ଚିଲ୍ଲି ସୋୟାବିନ୍ ଯୋଉ କହନ୍ତିନି ନା ସୋୟାବିନ୍ ଟେ କରିବା ଆଜି ସେମ ଡାଲି କରି ସେଇଆ କରିବୁ ଆଉ ସୋୟାବିନ ଆଉ।
ଓ ହୋ ହୋ। ହଁ ସେଇଆକୁ କର ସେଇଟା ବି ଭାରି ଟେଷ୍ଟ ଲାଗେ ମୁଁ ୟୁଟ୍ୟୁବରେ ଦେଖିଥିଲି।
କଣ ଚିଲି ସୋୟାବିନି।
ହୁଁ।
ହଁ କେବେ ତ ଟ୍ରାଏ କରନୁ ଆଜି ଆଜି ଭାବିଚି କ ଟ୍ରାଏ ଥରେ କରିବ କେମିତି ନାଗେ?
ହୁଁ ହଉ ମତେ ଟିକେ ଚଖେଇବ କଲେ।
ହଁ ତମେ କେବେ ଆସିଲେ ଘର ଆଡେ କରିସାରି ଦେଖେଇବ।
ହୁଁ।
ତମେ ତ ଆସିନ କେବେଠୁ ଯଦି ଆସିବ
ହୁଁ ଅ ହଁ ହଉ। ତମେ ଯାଅ କଣ କାମ କର। ମୁଁ ଆଉ କେତେବେଳେ ଫ୍ରି ହେଇକି କଲ୍ କରିବି ଆଉ। ହାଲୋ।